ଜୟ ଜଗନ୍ନାଥ ହଇ ଚନ୍ଦା।
କଣ କରୁଚ?
ହୁଁ। ହୁଁ ବାସି
ହଁ ବସିକି କଣ କରୁଚ?
ହୁଁ ବସିକି ଏଠି ବର୍ଷା ହଉଚି ଦେଖୁଚି ଆଉ।
ବର୍ଷା ତ ଯେମିତି କହନ୍ତିମି ମାଠିଆ ମୁହଁରେ ଢାଳୁଚି ସେମିତି ଢାଳୁଚି।
ହୁଁ। ଆଉ ବର୍ଷାରେ କଣ ଖାଇଚ ସନ୍ଧ୍ୟାବେେଳେ?
ସନ୍ଧ୍ୟା ବେଳେ ତ ମତେ ଭୋକ ଲାଗୁଥିଲା ମୁଁ ଦି ଟା କୁଟୁ ଆଣି ପାଣିରେ ବୁଡେଇ ଖାଇ ଦେଇେଇଚି ଆଉ। ଆଉ ଆମ ଦେଇ ସଜନା ପତ୍ର ବେସନ ବୁଡ଼େଇ କଣ କରିଥିଲେ ଏମିତି ବରାହଳିଆ ତାକୁ ଖାଇ ଦେଇେଇଚି ଗୋଟା ଆଉ। ରାତି ପାଇଁକା ଆମର ସେ ବୋଉ ପେଇଁକା ରୁଟି ସନ୍ତୁଳା ହବ ତ ଅଟା ଚକଡିକି ଥୋଇଚି ଆଉ ପରିବା କାଟିକି ସନ୍ତୁଳା ବସେଇଚି। ଆଉ ଆମ ସାନ ପୁଅ ସନ୍ତୁଳାରେ ଆଳୁ ବାଇଗଣ ବିଲାତି ଗାଜର ବନ୍ତର କଦଳୀ ଆବୁକଭଣ୍ଡା ଏସବୁ ପରିବା ପଡିଚି। ଆଉ ଆମର ସେ ସାନ ପୁଅ ସେ ତାଙ୍କର ବେସନ ଯନ୍ତିକିରି ତାଙ୍କର ପୋଟଳ କରୁଚିନି କହୁଚନ୍ତି ମୋର ମୁଁ ତରକାରୀ କରିବି। ଆଉ ହଁ ଲିଟୁଆ ଆ ସେ ତରକାରୀ କରୁଚନ୍ତି ଆଉ। ଆଡେ ପିଙ୍କି ଆମର କଣ ରାନ୍ଧିଚି ସବୁ ଖାଇବେ ମିଶିକି ଆଉ।
ହୁଁ। ଆଉ ବର୍ଷା ହେଲା ବୋଲି ଯାଇପାରଲିିନି ଆଉ। ଆମର ବା
ନ ଆସି ପାରିଲେ ବି ଆମେ କଥା ହେଇପାରିବା ଏମିତି ଆମେ ଧନୁଆ ମମି ସାଥିରେ ଫରେ କଥା ହଉଚୁ ନା ନାଇଁ ଘରୁ। ନାଇଁ ହଁ।
ଆମର ଏଇ ଯଉ ଚକୁଳି ପିଠା ଆଉ ଏ ସେଇ ସାରୁ ଆଳୁ ବାଇଗଣ ତରକାରୀ ଯୋଉ ଅଛି ଆଉ।
ଭଲ ତକୁଳି ପିଠା ଟା ଭଲ ଆଉ ଆମେ ଆଜି କୋଉ ବିଷୟରେ କଥା ହବା।
ଆମର ଯୋଉ ବଢିଟା ପରା ଜାଏ ସେଟା କେମିତି
ବଢି ଆମର ତ ଯୋଉ ଖରା ମାସ ଗଲା ବଢି ପାରିଲେ ମାନେ ଆମର ଏଠି ପ୍ରଚୁର। ପ୍ରଚୁର ସେତେ ବଢି ପାରିଲେ ହନୁ ଆସିବେ ଯେମିତି ହନୁ ଆସିବେ ପଳେଇ ଯିବେ ସିିନ ଠାରୁ ପକେଇଦେବେ ଫେରେ ବିରି ସେଟାକୁ ବିରି ରଗଡି ଆମର ରଗଡିକରି ପାଛୁଡା ହୁଏ ସେଟା ପାଛୁଡା ହେକରି
ହୁଁ।
ସେଟୁ ସେଟା ପାଣି ବି ଫେରି ଦିଆଯାଏ ରାତିରେ ଭେଦା ଯାଏ ଭୋରୁ ଭୋରୁ ସବୁ ଧୋଇ ଧାଇକରିକି ତାକୁ ଧରିକି ଛାଣି ଦିଅନ୍ତି। କାଳେ ପାଣିଆ ହେଇଯିବ ବଢି। ପାଣି ଦେଇକିରି ତାକୁ ବାଟନ୍ତି ଆଉ ଶିଳରେ ବାଟନ୍ତି। ବାଟିକି ସବୁ ତାକୁ ଆଣ ସବୁ କୁଲାରେ ମେସ ଯାଇ ଶୁଖା ଯାଇଥିବ। ସେଟୁ ବଢିଟାକୁ ଫେଣା ଯାଏ ଫେଣା ଯାଇକି ତାବୁ କୁଲାରେ ସବୁ ମାନେ ଦିଆ
ତାପରେ ଜିରା ମଧ୍ୟ ପକାଯାଏ ଫେଣେଇଲା ବେଳେ।
ଗୁଳା ଗୁଳା କି ଛୋଟ ଛୋଟ କି ଥୁଆହୁଏ। ଆଉ ସେଇଟା ମାନେ ସେଟା ସବୁ ଖରାରେ ସୁକିଗଲେ ବଢି ଆଉ। ଆଉ।
ହଁ।
ଆଉ ବଢିଟା ତ ଭାରି ଭଲ ଲାଗେ ତାକୁ ତେଲରେ ଭାଜିକି ତାକୁଦେଲେ ବହୁତ ଦିନି ରହିବ। ଆ
ହୁଁ ବ ଦିନ ସେଟା ରୁହେ ତାପରେ ପଖାଳ ଖାଇଲା ବେଳେ ବଢି ବଢି ରସୁଣ କଞ୍ଚା ଲଙ୍କା କୁ ଚୁରୀ କି ହେମଦସ୍ତାରେ କିମ୍ବା ଶିଳରେ ତାକୁ ଖାଆନ୍ତି ବଢି ଚୁରା କୁହାଯାଏ।
ଖାଇଲେ ତ ବୋହୁତ ସୁସ୍ବାଦୁ ଲାଗିବ ପଖାଳ
ହୁଁ ବଢିଟା ଆମର ସବୁଥିରେ ଦରକା ଦରକାର୍ ଯୋଉ ଆଳୁ ବାଇଗଣ ସାରୁ ତରକାରୀ ହୁଏ ତା ଦେହରେ ବି ପଡେ। ଆଳୁ ଆମ୍ବୁଲ ଝୋଳ ହେଲେ ତାରେ ବି ପଡେ ଆଉ ଶାଗ ଭଜାରେ ବି ବଢି ପଡେ। ତାପରେ ହଁ କଖାରୁଡଙ୍କ ତରକାରୀ ହେଲେ ବି ବଢି ତାଦରେ ପଡେ।
ଗାମୁଛା ମୁଣ୍ଡରେ ପକେଇ ଯାହା ଟିକେ ସେଟିକି ଝାଳୁଚି।
ହୁଁ ସବୁଥିରେ ଆମର ବଢି ପଡେ। ଆଉ ତାପରେ ଯୋଉ ଖିରି ଟା ଆମର ହୁଏ। ତାର ରେସିପି କହିଲ ଟିକେ ମାନେ କେମିତି ତିଆରି ହୁଏ ଖିରି। ହୁଁ ପାସ୍ ପାସ୍ ହଁ।
ସେଇଟା ଆମର ଆମର ପ୍ରଥମେ ଆମେ ଅମୁଲକୁ ଅମୁଲକୁୁ ଆମେ ପ୍ରଥମେ ପାଣି ପାଣି ଦେଇକି ବସେଇବା।
ହଁ।
କୋଉ ପାସଟା ମୁଁ କୋଉ ପାସଟା କୁ କହିବି ମୁଁ ପାସେ ସେମିତି ବି ହଉଚି ଚାଉଳକୁ ଭାଜିକି ରଖୁଚନ୍ତି। ଚାଉଳକୁ ଭାଜିକି ରଖି ସେଠୁ ଅମୁଲକୁୁ ମାନେ ରଙ୍ଗ କରୁଚନ୍ତି ଟିକେ ଲାଲ ଦେଖା ହେବା ପାଇଁ। ରଙ୍ଗ କରିକି ସେଟୁ ଅମୁଲ ପାଁ ଅମୁଲ କିଛି ଗରମ ପାଣି ଦେଇକି ଅମୁଲ ପୁରା ଫେଟିକିରି ଖାଲି ଅମୁଲ କିଛିସମୟ ଫୁଟିବ। ଅମୁଲ ଯେତେବେଳେ ଫୁ ଫୁଟିବ ଫୁଟିଲା ବେଳେ ସେ ଚାଉଳ ଟାକୁ ପକାଯିବ ତା ଦିହରେ। ସେଇଠୁ ପୁରା ବସିବ ମାନେ ରୋଷେଇ ବାସ ଆରମ୍ଭରୁ ଆରମ୍ଭରୁ ବସିବ ରୋଷେଇ ଶେଷ ପରେ ଯାଇକିରି ଭୋଜି ଭୋଜି ହଉଛି ଶେଷରେ ଯାଇ ପାଆସ ସରିବ ସେଟା ଭହୁତ ସମୟ ଲାଗେ ବସିବା ପାଇଁ ସେଇଠୁ ସେଟା ଗୋଳେଇବେ ଗୋଳେଇବେ ସେ ଲାଗିଯିବ ସେଟୁ ଲୁଣ ପଡି ଯେତେବେଳେ ଶେଷ ହେଇ ଆସିବ ସିଝି ସାରିବ ତାପରେ ତା ଦିଅରେ କାଜୁ କିସ୍ ମିସ୍। ଚିନି ପଡିବନି ଆଗରୁ ଚିନି ପଇଲେ ସେଟା ପାଣି ଫାଟିଯିବ।
ଗୁଜୁରାତି ଗୁଣ୍ଡ କିମ୍ବା ତେଜପତ୍ର ବି ପଡିଥାଏ ଆଗୁରୁ।
ଆମର ଘର ଘର ଛାଆଣି ହେଇଚି ଆମର ଘର ଛାଆଣି ହେଇଛି ସେ ଘର ଛାଆଣିର କଣା ପୋର ବାଟେ ଯୋଉ ବର୍ଷା ହୋଉଚି ତ ତ ମୁଁ ସବୁ ହାଣ୍ଡି ଫାଣ୍ଡି କଢେଇ ସବୁ ଥୋଇ ଦେଇଚି।
ହଁ।
ବଡ ପାଟିରେ ଆମେ କଥା ହେବା କାହିଁକିନା ବର୍ଷା ପକଉଛି। କାଳେ ସାଉଣ୍ଡ ହେବ ନାହିଁ।
ହଁ ହଁ।
ସେଇଠୁ
ଆଉ ତାପରେ ଆମର ରହିଲା କଣ ତ ଉଁ ଇଟିଲି ଏଁ ପିଠା କେମିତି ହୁଏ କହିଲ?
ଇଟିଲି ପିଠା ଆମେ ବିରି ଆଉ ଚାଉଳକୁ ଭିଜା ଜାଇକି ଯାଏ ପାଣିରେ ଭିଜା ଯାଇକି ତାକୁ ତାକୁ ବାଟିକିରି କିଛି ସମୟ ରଖାଯାଏ ରାତିରେ ବାଟିଲେ ଥୋଇଦବା ଆମେ ସଖାଳେ କରିବା ନା। ସକାଳେ ବାଟି ଥୋଇଦେଲେ ରାତିରେ କରିବା ବାଟି ଦେଇ ତାଥିରେ ଲୁଣ ଟିକେ ସୋ ଖାଇବା ସୋଡା ଟିକେ ପକେଇ ଗୋଳେଇ ଥୋଇଦବା ତାପରେ ଆମେ ଇଟିଲି ଚ୍ଛାଞ୍ଚକୁୁ ଭଲକି ଧୋଇ ଧୁଆଇ ତାଦେହରେ ତେଲ ଲଗେଇଦବା ତେଲ ଲଗେଇ ଦେଇ ସବୁ ତାକୁ ଖୋପରେ ସବୁ ଦବା ଆଉ ଦେଇକିରୀ ହଁ କହୁଚି ପା ରାତିରେ ଆମେ ଗୋଳେଇ ଗାଳେଇ ଥୋଇଦବା ସଖାଳେ କରିବା। ସଖାଳେ ଗୋଳେଇ ଥିବି ରାତିରେ କରୀମି ସେ ତାର କିଛି ସମୟ ପାଇଯିବ ମାନେ
ହଁ ଇଟିଲି ସହିତ ତର କାରି ଘୁଗୁନି ସବୁ ଖାଆନ୍ତି ଆଉ ତାପରେ ଆମର ଏଣ୍ଡୁରି ପିଠା ଯୋଉଟା ହୁଏ। ପ୍ରଥମାଅଷ୍ଟମୀରେ ଆମର ଯୋଉ ହୁଏ କୋରୁଅ ହୁଅନ୍ତା ଏଣ୍ଡୁରି ପିଠା ଯୋଉ ହୁଏ ସେଇଟା କେମିତି ହୁଏ କହିଲ?
ହଁ ହଁ କୋରୁ ପରୁହା ଏଣ୍ଡୁରି ଏଣ୍ଡୁରି ପିଠା।
ହୁଁ।
ଏଣ୍ଡୁରି ପିଠା। ବିରି ଚାଉଳ ଭେଦାଜିବ ଭେଦା ଯାଇକି ଏଇନେ ସରିବ ତାକୁ ବଟା ହେବ ବଟା ହେଇକି ହଳଦୀ ପତ୍ର ଆମର ଯୋଉ। ହଳଦୀ ପତ୍ରରେ ନିଦେଇକି ଦି ହାତରେ ତାକୁ କାଟିଲେ। ଜିନିଷ ଯାହା ହବ ଆଉ ଅଥାରରେ ବସା ହବ ନହେଲେ ଇଟିଲି ଚ୍ଛାଞ୍ଚରେ।
ହଁ ହଳଦୀ ପତ୍ରରେ ଯୋଉ ବାସ୍ନା ହୁଏ ସେ ପି ପିଠା ଟା ହେଲା ବେଳେ ହଳଦୀ ପତ୍ରର ବହୁତ ବାସ୍ନା ଟା ରହିଯାଇଥାଏ। ହଁ ତା ଭିତରେ ସେଟା ହଳଦୀ ପତ୍ରକୁ ଛଡେଇକିନା ଖାଆନ୍ତି ପିଠା ହେଇସାରିଲା ପରେ ବହୁତ ବଢିଆ ବାସ୍ନା ହୁଏ ବି ତାର ହଲଦୀ ପତ୍ରର। ତରକାରୀରେ ଘୁଗୁନି ରେ ନହେଲେ କିଛି ପୁରରେ ନଡିଆ ଛେନା ପୁରରେ ଖାଆନ୍ତି ଏମିତି ସବୁ ଖାଆନ୍ତି ଆଉ। ହୁଁ ହୁଁ ସେଇଟା କେବଳ ପ୍ରଥମାଷ୍ଟମୀରେ କରାଯାଏ।
ତମେ ବା ଆମେ ଏଣ୍ଡୁରି ଟାକୁ ସବୁଥରେ ଖାଇପାରିବା ଆମେ ଏଣ୍ଡୁରି ଆମେ ପୁର ବି ଦେଇ ପାରିବା ଛେନା ନଡିଆ ପୁର।
ହଁ ଏଣ୍ଡୁରି କି ଲଙ୍କା ରସୁଣ ଝୋଳ ପାଣି କରିକି ବି ଖାଇପାରିବା ଚକୁଟିକୀ ତାପରେ ଏଣ୍ଡୁରି ରେ ଶୁଖୁଆ ଛେଚି ଚିକି ଲଙ୍କା ରସୁଣ ପକେଇ ସୋରିଷ ତେଲ ପକେଇ ଛେଚିକି ବି ଖାଇପାରିବା ଏଣ୍ଡୁରିରେ।
ହଁ ସେଥିରେ ବି ଭଲ ଲାଗିବ ବାସିବେ ଭଲ।
ହୁଁ। ତାପରେ ଆମେ ଚକୁଳି ରେ ବି ଖାଇପାରିବା ପୁର ଲଗେଇକି ଛେନା ପୁର ହଉ କିମ୍ବା ନଡ଼ିଆ କୋରା। ହୁଁ କିମ୍ବା ଶୁଖୁଆ ଛେଚା କୌଣସି ବି ତର ରକାରୀରେ ଖାଇପାରିବା ଡାଲମାରେ ବି ଖାଇପାରିବା ଚକୁଳିକୁ।
ଆଉୁ
ଆଉ ତାପରେ
ହ୍ଯାଲୋ।
ଆଉ କଣ ବର୍ଷା ଦିନେ ତ
ଆ ଯୋଉ ବାଟଓସାରେ ବାଟଓସାରେ ସବୁକଣ କରନ୍ତି କହିଲୁ। ବାଟଓସାରେ।
ବାଟଓସାରେ କଣ କରନ୍ତି ମାନେ ବାଟରେ ଯୋଉ ଉ ଠାକୁର ମାନେ ବାଟରେ ପୂଜା କରନ୍ତି ସେଇଟା ବାଟ ଓସା ଯୋଉ।
ହୁଁ।
ଉ ମାନେ ଆଖୁ ତା ଦେହରେ ଦରକାର ଆଖୁ ଫୁଲ ଲ ସ ବିଭିନ୍ନ ପ୍ରକାର ଫୁଲ ଯେମିତି କି ଟଗର ଫୁଲ ଗେଣ୍ଡୁ ଫୁଲ ସବୁ ଫୁଲ ଦରକାର। ତାପରେ ପିଠା ବି ହେଇଥାଏ ସେଥିରେ। ନା ମଣ୍ଡା ପିଠା ହରିକା ହେଇଥାଏ। ପୂଜା କର
ପୋଳି ପିଠା ଅଟା ଚକୁଳି। ବରା କାକରା ପୋଡ ପିଠା ସବୁ ବିଭିନ୍ନ ରକମର ପିଠା ହେଇଥାଏ। ଆଉ ସେଥିରେ ବଜରମୂଳି ପୂଜା ହେଇଥାଏ। ଆଖୁ ଅଦା ଯୋଉ ଉଁ ସସୋରିସ ଫୁଲ କୁସୁମ ଫୁଲ ହଁ।
ପାଁ ଛବ ବାଡ଼ା ଯାଏ।
ପାଞ୍ଚ ମୁଣ୍ଡରେ ବାଡା ହଏ ଆମେ ଏଇ ବାଟ ନହେ ଜମ ଜମରାଜାଙ୍କପାଇଁ ଓଷା କରିଥାଉ।
ସିଆଡୁ କାଟ।
ଆଉ ଟିକେ ପରେ କଥା ହବା ହେଲା।
କାଟିଲୁ। ସେଇଯୋଉ
ତମେ କାଟିବ ବା।
କାଟେ ଏଇନା ମୁଁ ଲଗେଇବି।
ଏଇନ ଏଇନା ନୁହେଁ ମାନେ ଆଉ ଟିକେ ପାଞ୍ଚ ମିନିଟ ଛାଡିକି ବୁଝିଲ।
ନାଇଁ ମ ଆମେ ଇଏ କରୁ କରିବା ଟିକେ ପରେ। ତୁ ଲା ତୁ ଆପରେ ଥା।